ହାଲୋ ହଁ।
ଆରେ ନେଟୱାର୍କ ଇସ୍ୟୁ ରହୁଛି ବୋଧେ ତୁମର?
ନାଇଁ ତ ମୁଁ ତ ବାହାରେ ଅଛି ନେଟୱାର୍କ କାହିଁକି ଇସ୍ୟୁ ହବ।
ଆ ମୁଁ ଆମ ଛାତରେ ବସଚି।
ନା ସେ କଣ ହେଇଛି ବୋଧେ ହେଲାନି ନା କଣ ସେଥିପାଇଁ।
ହଁ ଆଉ କଣ କରୁଚ?
ଏଇ ବସିଥିଲି ଆଉ କଣ କରିବି।
ତ ସକାଳୁ କଣ ଖାଇଥିଲ ଓଉ ମୁଁ ଏଇ ବୁଲୁଥିଲି। ବୁଲୁଥିଲି ଯାଇଥିଲି ଟିକେ ମାର୍କେଟକୁ ଯାଇଥିଲି। ମାର୍କେଟ ରୁ ଆସିଲେ ତାପରେ ମାଆ କହିଲେ କହିଲେ ତୁ ଖାଇଦେଇକି ଯାହା କରୁଛୁ କର। ସେ ଖାଇବାକୁ ଦେବେ ନା ତା ଲେଟ୍ ହେଇଗଲା ଆଉ।
ଓହୋ ନା ମୁଁ ରିଫ୍ରେସ କଲି ହେଲେ ବି ମୋର କଲ୍ ଗଲାନି।
ଓହୋ।
ଆଉ ସକାଳୁ ଉଠି କଣ ମାନେ କଣ ଖାଇଲ ମାନେ ତୁମେ ସକାଳୁ ନିତ୍ୟକର୍ମଟା କଣ କେମିତି କର?
ମୋ ଏକଚୁଆଲି ଉଠେ ଭୋର ଭୋର ଉଠେ ଚାରିଟା ପାଞ୍ଚ ଟା ଏମତି ଉଠେ ପୂଣି ଏକ୍ସରସାଇଜ କରିବା ପାଇଁ ଯାଏ ଆମର ଏପଟେ ଦି କିଲୋମିଟର ପାଖାପାଖି ହବ ଯାଏ। ଆଉ ସେଠୁ ଆସେ ଆସିକି ଏ ବ୍ରଶ କରେ। ଆଉ ଆସୁ ସୁ ସବୁ କାମ ସିମି ସେମ ଛିଣ୍ଡାଏ ଛିଣ୍ଡେଇକି କେତେବେଳେ କେମିତି ଏମିତି ଜଳଖିଆ କରେ କେତେବେଳେ କରେନି। ଆଉ ତାପରେ ମୁଁ ଗୋଟେ ମୋର ଗୋଟେ ସିଷ୍ଟମ ଅଛି ପାଖରେ। ତ ସେ ସିଷ୍ଟମ କାମହିଁ ମୁଁ କରେ।
ନା ମୁଁ କଣ କରେ କହିବି ସକାଳୁ ଉଠିବି ଆ କି ଉଠି ସାରିଲା ପରେ ଆଗେ ବାସି ପାଣି ଯୋଉଟା ଥାଏ ତ ସେଇଟା ଆଗେ ପିଇବି। ହଁ ତ ବାସି ପାଣି ପିଇ ସାଇଲା ପରେ କିଛି ସମୟ ପରେ ତାପରେ ଯାହାବି ଆମର ମାନେ ବ୍ରଶ କରି ସାରିଲା ପରେ ଯାହାବି ଆମର ଖାଦ୍ୟ ଥିବ ମାନେ ଯଉଟା ଆମ ଦେହ ପାଇଁ ଭଲ କିଛି ଫଳ ହେଲା ତା ସକାଳୁ ଆଗେ ଖାଇବି। ଖାଇସାରିଲା ପରେ ତାପରେ ଆମର ନଅଟା ତିରିଶ ଭିତରେ ପୁଣି କିଛି ଖାଦ୍ୟ ଖାଇସାରିଲା ପରେ ପରେ ତାପରେ ଟିକେ ଶୋଇବି। ଶୋଇକି ଉଠିକି ଅଳ୍ପ ଟାଇମ ପାଇଁ ଫୋନ ଟିପିବି ଫୋନ ଟିପି ସାରିଲା ପରେ ତାପରେ ପୁଣି ମୋ ନିଜ ନିତ୍ୟକର୍ମ ସବୁ ସାରିକି ତାପରେ ପୁଣି ଯାହା ଖାଇବା ପାଇଁ ହେଇଥିବ ଖାଇବି ଏମିତି ଦିନ ଦିନ ସାକ ଆମର ଯାଏ ଆଉ।
ମୁଁ କିନ୍ତୁ ସକାଳୁ ଉଠିକି ଫୋନ ହିଁ ଦେଖେନି ଆଗ ଫୋନ ଚାର୍ଜ ବସେଇକି ଯାଏ ଏକ
ନା ନା ଆଉ କି ମୁଁ ସକାଳୁ ସକାଳୁ ଉଠିଲା ପରେ ଆଉ ବି ଗୋଟେ ଜିନିଷ ଖାଏ ଅଳ୍ପ ମାତ୍ରାରେ ଜିରା। ସେଇଟା ଗୋଟେ ଖାଏ ପାଣିରେ ପାଣିରେ ପକେଇ ଦେଇକି ସେ ପାଣି ଟା ଯଦି ହବ ପିଇଦିଏ। ନହେଲେ ଖାଲି ଜିରା ଟିକେ ଚୋବେଇକି ନା ପାଣି ଟା ପିଇଦିଏ ଯୋଉଟା ଆମ ହ ହଜମ ହେବାରେ ସାହାଯ୍ୟ କରେ।
ଆଚ୍ଛା।
ଆ ତମେ ବି ଏମ ତି କାମ ମାନେ ଏମିତି କର ଦେଖିବ ତ ତମର ବି ବହୁତ ମାନେ ମାନେ ଦେହ ଟିକେ ବେଶୀ ଭଲ ରହିବ।
ହଁ ରହିବ ଯେ କିନ୍ତୁ ଧ୍ୟାନ ଦଉନି ଆଉ।
ନା ନା ଦବା ପାଇଁ ପଡ଼ିବ ନା ଆଉ।
ଏୟା ଦବା। ସେ ଆଉ କିଛି ନୂଆ ଶିଖିବାକୁ ମିଳିଲା ମତେ।
ହଁ ତ ଜିରା ଟା ଖାଇଲେ ଆମର ହଜମ ହବ। ତ ହଜମ ହେଲେ ହିଁ ଆମେ ଆମେ ସବୁ କିଛି କରିପାରିବା କାମ ହଉ କି କିଛି ବି ଯଦି ହଜମ ନହବ ତାହେଲେ ଆମେ ଦେହଟା ଭଲ ଲାଗିବନି ନା ତ ସାରା ଦିନଟା ଆମକୁ ଭଲ ଲାଗିବନି।
ଆଚ୍ଛା। ହଁ ସେଟା ବି ଠିକ ହଁ। ଆଉ ସକାଳୁ କଣ ଖାଇଛ ତମେ?
ସକାଳ ମୁଁ ଉ